ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହାଲୋ ହ୍ୟାଲୋ ଶୁଭ ଯାଉନି କି?
ହଁ ଏବେ ଶୁଭିଲା।
କଣ କରୁଛ?
କିଛି ନାହିଁ ଏବେ ଯିବି ଜସ ବାହାରୁଛି ଯିବି ଏବେ
ଏତେ ଖରାରେ କଣ?
ଖରା ଏପଟେ ଖରା ପୁରା ମେଘଆ ପାଗ କରୁଛି।
ଆରେ ଆରେ ଆମର ଏପଟେ କି ଖରା ବାହାରକୁ ବାହାରି ହଉନି କି ଦେଖି ହଉନି।
ନା ନା ଏପଡେ ବହୁତ କଣ ମେଘୁଆ ପାଗ କରୁଛି ଖରାର ଦର୍ଶନ ନୁହଁ ଆଜି
ସକାଳେ କଣ ବର୍ଷା ହଉଥିଲା କି?
ନା ତ ଏମିତି ହିଁ ସକାଳୁ ମେଘୁଆ ପାାଗ କରୁଛି କାଲି ଯୋଉ ସନ୍ଧ୍ୟାରେ ଟିକେ ଟିକେ ବର୍ଷା ଭଳିଆ କଲାନି କି ଏପଟେ ହୁଁ ଆଜି ବି ଆଜିିବି ହିତି ବଢ଼ିଆ ପାଗ କରୁଛି ଏପଟେ
ଭଲ ଆଉ ପାଗ କୁ ଇଞ୍ଜୋୟ୍ କରୁଛ। କଣ ଖାଇଛ ଆଉ? କଣ ଖାଇଛ ଆଉ?
ଖାଇଛି ଇଟିଲି ତରକାରୀ ଖାଇ କି ଆଉଛି।
ଘରେ ନା ଘରେ କରୁଥିଲ?
ହଁା ନା ନା ଏ ମୋ ଭାଇ ଛକକୁ ଯାଇଥିଲା ତ ଆଣିଥିଲା।
ହଁ ହ
ହୁଁ।
କେତେବେଳେ ଆଇବ ଗଲେ ପୁଣି?
ଉଁ ହଁ ମୁସ ହଁ ଘଣ୍ଟେ ହେଇଯିବ।
ହୁଁ।
ହୁଁ ହଁ।
ଆଉ କଣ କୁହ?
କଣ କରୁଥିଲ?
ଅଛି ଏମିତି ଆଗା। ବସିଥିଲି ଆଉ ପଢାପଢି କରୁଥିଲି ତ। ତାପରେ ଆସିଲି ଆଉ ଗର ହଁ ପରୀକ୍ଷା ଅଛି ଏ ଗରମରେ ପ ଗରମରେ ପଢ଼ଆକୁ ଇଛା
ଆରେ ଏପଟେ ଏତେ ବଢିଆ ପାଗ କରିଛି ପୁରା କେମିତି କହିବି? ପୁରା ବଢିଆ।
ଏପଟେ ଖରା ଯେ ଖରା ଏପଟେ ଖରା ଯେ ଖରା ତଳେ ପ ତଳେ ପଡି ହଉନି ଜମା ଗରମରେ ଖାଲି ପରିସ୍ଥିତି ବାଧ୍ୟ ହୁ ହୁଁ ଏପଟେ ଏମତି ଆଗା ବର୍ଷା କିଛି ହବାର ନାଇଁ ଆ କି ସେ ପାଗ ହୀ ସେମତି ପାଗ ଦେବାର ନାହିଁ।
କାଲି ବର୍ଷା କହୁଥିଲ ବର୍ଷା ହଉଛି ନା କଣ ବୋଲି?
ନା ନା ମୁଁ ହଉଛି କି ବୋଲି ପଚାରିଲି?
ଆଚଛା। ହଁ ଏପଟେ ତ ବର୍ଷା ହଉଛି ଏମତି ସେମିତି କଣ କରିବା ହୁହ? ଭଲ ହେଇଛି ଖରା ଦିନ ଟା ପଳେଇଲା କି
ଏପଟେ ଯାଇନି ଆହୁରି।
ହୁଁ।
କୋଉ ଗଛ ତଳେ ଗୋଟେ ଯାଇକି ବୋଇବାକୁ ଇଛା ହଉଛି।
ଗଛ ମୁଳରେ।
ଗଛ ମୂଳରେ। ଗଛ ବି ଅଛି ଗଛ ବି ନାହିଁ ଆଖ ପାଖ। ।
ଏମିତି କଥା ହଁ ସେମିତି
ସେମିତି ମାନେ କେମିତି?
ଏତେ ଭଲ ନୁହ ଅଳସ ତ ଲାଗୁଛି ପଢିବାକୁ।
ମତେ ବି ଘରେ ଥିଲେ ପଡିଲା ବେଳେ ନିଦ ଖାଲି ଆଉଚି। ଖାତା ବହି କାଲ ଖା ତା ବଇ କାଲେ ନିଦ ଆସଚି ଖାଲି।
ମୁଁ ତ କଣ ଅଛି ଆମ ସେମିଷ୍ଟାର ଯେତେବେଳେ ଚାଲିଥିବ ବହି କାଢି ଗଲେ ନିଦ ଆଉ ଯୋ ଫୋନ ଦେଖି ହୁନ ନିଦ କୁଆଡେ ପଳଉଛି।
ହୁଁ ଫୋନ ଦେଖିଲେ ନିଦ ଆଉନି କିନ୍ତୁ ବହି ଖାଦଲା ନିଦ ପଳେଇ ଆଉ
ହଁ ସେଇଆ ପରା, ମୁଁ ତ ସ୍କୁଲ ଇଲା ଟାଇମରେ ହ ହଁ ସଖାଳେ ଛଅଟା ସାତଟା ହେଇନଥିବ ମୁଁ ଶୋଇପଡିଥିବି।
ହୁଁ ଏବେ ବାରଟା ଖଣ୍ଟେ ଯାଇ ନିଦ ଲାଗୁନି ବୋଲି କୁହ।
ନା ନା ନା ନା ଏବେ ବେସି ଦଶଟା ବେଶୀ ନାଇଁ ମୁଁ ତ ବେସି ନାଇଁ ଏଗାରଟା ଯାଏ ହିଁ ମୋର ଟାଇମ ଯିବ। ଏଗାରଟା ଏଗାରଟା ପାସ୍ତା ତ ଜମା ନାଇଁ କାଁ ଭାଁ, କାଁ ଭାଁ ନାଇଁ ତ ଏବେ ନୁହଁ। ଆଖି ପେନ ହଉଛି ଜଲଦି ମାନେ ଜଲଦି। ନ ଶହଲେ ଆଖି ପେନ ହଉଛି।
ହୁଁ ମୋର ତ ମଝିରେ ଥରେ ଫନ ଦେଖି ଦେଖି ଆଖି ପୁରା କଳା ପଡିଯାଇ
ଡାର୍କ ସର୍କଲ। ହୁଁ।
କେବେ ଟିକେ ଆସିବ ବର୍ଷା ଫର୍ଷା ଯୋଉ ପ୍ରକାର ଗରମ ହଉଛି ଭଗବାନ।
ପାଗ କରୁଛି ଭଲ ଲାଗୁଛି କାଲିଠୁ।
ସେମତି ପାଗ ଆଉ ଖୋଜୁ ଯେ କଣ ମୁ ପାଇପାରୁଛି?
ହୁଁ।
ଶନି ପାକ ମିଳୁନି ପୁରା।
ଶୀତ ଦିନରେ ଲୋକମାନଙ୍କୁ ଶୀତ ଭଲ ଲାଗେ ଏ କଣ ଥଣ୍ଡା ଥଣ୍ଡା ଭଲ ଲାଗିବ ଖରା ଦିନ ଆଇଲେ ଖରା ବିଚାର ଶୀତ ନହେଲେ ଶୀତ ବିଚାର ବର୍ଷା ନହେଲେ ବର୍ଷା ବେଶୀ ହଉଚି।
ଯୋଉଟା ଯୋଉଟା ହେଲେ ବେଶୀ ହେଲେ ଖରାପ ପରା।
ସେଇଆ ତିନୋଟି ଋ ଋତୁ ହିଁ ଅନୁଭବ ହେଉଛି ଆଉ ତିନୋଟି ଋତୁ ଦେଖା ଏକା ଯାଉନି।
ସେ ତିନିଟା ଋତୁ ଭଲ ଆଉ।
ହୁଁ କଣ ସେଟା ଶରତ ହେମନ୍ତ ଆଉ କଣ ବସ ନ୍ତ ସେଟା କୋଉ କୋଉ ମାସରେ ହଉଚି? ଅ ସେଇଟା ସ
ଏଠୁ ପନ୍ଦର ଏଠୁ ପନ୍ଦର ଦିନ ସେଠୁ ପନ୍ଦର ଦିନ ହୁଁ ହୁଁ।
ନାଇଁ ନାଇଁ ଏ ଯଉ ଶୀତ ସରିଲା ପରେ ହଉନି। ଅ କ ମାସରେ ମାର୍ଚ୍ଚ ଏପ୍ରିଲ।
ସେ ସେ ଋତୁ ଯାକ ଜଣା ପଡୁନି ପଳଉଚି ସିନା।
ହ ପରା ନାଇଁ ନାଇଁ ମାର୍ଚ୍ଚ ଏପ୍ରିିଲ। ଏ ଦି ମାସ ହଉଚି ସେଟା କଣ? ବସନ୍ତ ଋତୁ ଏ ଯୋଉ ପତ୍ର ଝଡୁଚି।
ହୁଁ। ଗଛ ତଳେ ବଇଥିଲେ ଗ-ଗଛ ତଳେ ବଇଥିଲେ ହିଁ ଜଣା ପଡିବ ପତ୍ର ଝଡୁଚି ନା ନାଇଁ।
ଆରେ ପତ୍ର ଯାକ ପାଚୁନି କୁ ଏଲୋ ଏଲୋ
ହୁଁ ତରେ ବସନ୍ତ ଋ ବସନ୍ତ ଋତୁରେ ଝଡା ଦେଇକି ନୂଆ କଁଳୁଚି ବୋଧେ।
ହୁଁ ଏଇ ଯୋଉ କଣ ହେଟା ଆମ୍ବ ବଉଳ ହଉଛ।
ଆମ୍ବ ବଉଳ ଆମ୍ବ ବଉଳ ଗ୍ରୀଷ୍ମ ଋତୁ ଆରମ୍ଭରୁ ସେଇଟା।
ଗ୍ରୀସ୍ ଅ ସେଇଟା ତ ତା ପୂର୍ବରୁ ତ ବସନ୍ତ ଋତୁ ହବ ନା।
ହୁଁ ହଁ ପରା।
ହଁ।
ଗ୍ରୀଷ୍ମ ଋତୁ ଆରମ୍ଭ ତାପରେ ତ ଗ୍ରୀଷ୍ମ ଋତୁରେ ଆମ୍ବ ପାଚିବ ଆଉ। ଆମ୍ବ ପାଚିକି ସରିଗଲାଣି।
ଏଥର ଆମ୍ବ ହିଁ ଏତେ ଦେଖା ଗଲାନି।
ଯୋଉ ଯୋଉ ଟାଇମ୍ ରେ ବଉଳ ହେଇଥିଲା ସେଇ ଟାଇମରେ ବ
ଏଇଟା କଇବୁ ନା ଆଷାଢ ମା ଏଇଟା କଣ ଆଷାଢ ମାସ ନା ଆଷାଢ ନା ଶ୍ରାବଣ ଆଷାଡ଼।
ହୁଁ ଯୋଉ ଟାଇମ୍ ରେ କଣ କି ବର୍ଷା ହେଇଥିଲା। ସେ ଟାଇମ୍ ରେ ବର୍ଷା ହେଇକି ଝ-ଝଡି ଯାଇଚି।
ହୁଁ।
ଆଉ ଏବେ ବର୍ଷା ହଉନି ଆଉ।
ପରା ଲୋକ ବଦଳୁଛନ୍ତି ନା ଋତୁ ବଦଳୁଚି ଯାହା।
ଋତୁ ବି ବଦଳୁଚି ଲୋକ ବି ବଦଳୁଚି। ସମୟ ସହିତ ସବୁ ବଦଳୁଚନ୍ତି।
ହଁ ପରା। ସାନ ଥିଲୁ ମାନେ ଯେତବେଳେ ଛୋଟିଆ ଛୋଟିଆ ହେଇଥିଲୁ ସେତବେଳେ ହିଁ ଠିକ ଥିଲା ସବୁ କିଛି ବୋଧେ। ଯେମିତି ବଡ଼ ବଡ଼ ହେଇଯାଉଚୁ ସବୁ କିିଛି ବଦଳି ଯାଉଛି।
ଏ ଯୋଉ ଟାଇମରେ ସେଇଟା ଭଲ ଲାଗିବନି
ହଁ ପରା।
ଯୋଉ ଟାଇମ ରେ ସେଇଟା ଭଲ ଲାଗିବନି ଅଲଗା ଟାଇମରେ ଭଲ ଲାଗିବ।
ହୁଁ। ନା ପାଖଟା ଆମ ଜସ୍
ହୁଁ।
ଯୋଉ ଛକ ଦେଖିଛ ଆମ ଦେଖିଛ ତା ପାଖା ପାାଖି ପଡ଼ିଆ ପା ଆଚ୍ଛା।
କାମ ଥିଲେ ତ ଯିବୁ କାମ ନଥିଲେ କିଏ ଯାଉଚି କୁଆଡ଼େ। ମୁଁ ତ ବିନା କା ମୁଁ ତ ବିନା କାମରେ କୁଆଡ଼େ ଗଲା ଭଳିଆ
ହୁଁ ହୁଁ କଣ ପବନ ହଉଛି ନା କଣ?
ହଁ ଛାତ ଉପରକୁ ଆ ତ ଟିକେ ଥଣ୍ଡା ପବନ ଖାଇବାକୁ ଯେ ଖାଲି ତତଲା ଝାଞ୍ଜି ଦଉଛି।
ଝାଉଁ ଝାଉଁ ନା କଣ କହିଲେ ସେଟା?
ଝା ତତଲା ଝାଞ୍ଜି।
ଝାଞ୍ଜି। ହୁଁ ହୁଁ‌ ହୁଁ
କେବେ ଟିକେ ସେଇ ବର୍ଷା ଋତୁ ଆଇବ ଟିକେ ଥଣ୍ଡା ରୁ ଉପଭୋଗ କରିବି ବରଂ ସେ ଆଇବନି ହୁଁ।
ହୁଁ ଆଡ଼େ ଆଷାଢ଼ ମାସ।
ହୁଁ।
ସେଇ ରଥ କୋଉ ମାସ ରେ ହଉଚି ଶ୍ରାବଣ ନା ଆଷାଢ଼ ସେଇଟା ବି ହୁଏ ଆର ମାସ
ଆଷାଢ଼ ଆଷାଢ଼ ଏବେ ତ ଏଇ ମାସରେ ହବ ଆଉ।
ହଁ।
ଏ ମାସରେ ହବ।
ହୁଁ ଜୁଲାଇ।
ଜୁଲାଇ ଜୁନ୍, ଜୁଲାଇ, ଜୁଲାଇରେ ମାନେ ମୌସୁମୀ ଆଉଚି‌ କାଳବୈଶାଖୀ ମୌସୁମୀ
ସେଇଟା ନାଁ କୁ ଖାଲି କେତେ ଦିନ ଆସିବ ଛାଡ଼।
ହୁଁ ହୁଁ ହୁଁ। ଆସୁ ଯେତେଦିନି ବି ଆସୁଛି ଆସୁ ସେତେଦିନ ତ ଟିକେ ଶାନ୍ତିରେ ରହିବ।
ହଁ ଶାନ୍ତି।
ଆଉ କଣ ଏ ଏଥର ତ ଅଧିକ ଗରମ ହେଇଛି ପୁରା ଅଧିକରୁୁ ଅଧିକ।
ଲୋକ ସବୁ କଳା ହେଇଗଲେ ସିଧା।
ହୁଁ। ସୂର୍ଯ୍ୟ ପୁରା ଜହ୍ନ ଉପରେ ରାଗିକି ପୁରା ଧୂଆଁ କରିଦେଇଛି।
ଭିଷଣ ରାଗ।
ହୁଁ।
ହୁଁ।
କୋଉଠେ ଗୋଟେ ପଡିଥିଲି ମୁଁ ସୂର୍ଯ୍ୟ ତ କେବେ ଗୋଟେ ଜହ୍ନ କୁ ଚାହିଁ ସେ ରାଗରେ ଆଜି ଜଳଉଛି।
ଏ ଯୋଉ ଅନ୍ଧାର ରାତିରେ ସୂର୍ଯ୍ୟ ପଢି଼ଛ।
ନାଇଁ।
ଏଇଟା ଗଳ୍ପଟା ବୋଧେ ହଁ ଗଳ୍ପଟା ସେଇଟା ସେଇଠି ଗୋଟେ ଏମିତି ଅଛି।
ମୁଁ ଆଉ ପଢି଼ନି ଏବେ କେବଠୁ ଓଡ଼ିଆ ବହି ମୁଁ ଓଡ଼ିଆ ବହି
ହଁ ଏ ଆମ ସିଲାବସ୍ ରେ ମଲା ଜହ୍ନ ସେଟା ଥିଲା ତ। ହଁ।
ହୁଁଁ ହୁଁ ଓ ହଉ ରଖୁଛି।
ହଁ ହଉ।